ହ୍ୟାଲୋ।
କଣ କରିଚୁ।
ମୁଁ ଏଇଠି ବସିଥିଲି ତୁ କଣ କରୁଛୁ।
ମୁଁ ବି ବସିଥିଲି।
ଦେହ ଭ ଅଛି ନା?
ହଁ ଭଲ ଅଛି ତୋର
ହଁ ମୋର ବି ଭଲ ଅଛି।
ଆଉ କଣ? ଆଜି ମୁଁ ଭାତ ଡାଲି ଖଟା ଆଉ ତୁ
ଓ ମୁଁ ଆଜି ପଖାଳ ଭାତ ଖାଇଥିଲି ଆଉ ଚଟଣି ସବୁ ଖାଇଥିଲି ଆଉ କଣ
ଆଉ ଘରେ କେମିତି ଅଛନ୍ତି ସମସ୍ତେ?
ହଁ ଆମ ଘରେ ତ ସମସ୍ତେ ଠିକ ଅଛନ୍ତି ତମ ଘରେ
ହଁ ସମସ୍ତେ ଠିକ ଅଛନ୍ତି।
ହଁ କୋଉଠି ଯାଇଥିଲେ କି?
ନା ଯାଇ ନଥିଲି ଘରେଥିଲି।
ହୁଁ ମୁଁଟା ମୁଁ ତ ଯାଇଥିଲି। ରଜ ସପିଙ୍ଗ କରିବା ପାଇଁ
ଚିମି ଦେଖିକି କହୁଦି ନା।
କଣ ଆଣିଛି ପଚାରିବୁନୁ?
ହଁ ତୁ କଣ ଆଣିଛୁ।
ମୁଁ ବଢିଆ ଡ୍ରେସ୍ ଆଣିଛି ଗୋଟେ।
ଦେଖେଇନୁ ତ ଫଟୋ ଟିକେ ଦବୁ।
ହଁ ହଁ ଦେଇଦେବି ଫଟୋଟା। କେମିତି ଲାଗୁଛି ଦେଖିକି କହିବୁ ଟିକେ? ଓ କେ।
ହଁ କହିବି। ଆଉ କି ଡ୍ରେସ୍ ଆଣିଛୁ?
ମୁଁ ଗୋଟେ ଗାଉଣ୍ଡ ଆଣିଛି।
ଓ କେମିତି କେ ଦେଖିବି।
ପୁରା ଦି ହଜାର ଟଙ୍କା ନେଇଥିଲା ସେଇ ଡ୍ରେସ ଟା।
ମୁଁ ଦେଖିକି ଆଣିବି କୋଉଠି ଟା ଭଲ ଅଛି।
ତୁ କୋଉ ଟାଇପ ର ଡ୍ରେସ ନେବା ପାଇଁ ଚାହୁଁଛୁ କି
ଦୋକାନ ଗଲେ ଦେଖିଲେ କେମିତି ଆଣିବି?
ହଁ।
ହଁ।
ଆଉ ମମି କଣ କରୁଛନ୍ତି?
ବସିଛନ୍ତି। ଆ ତୋ ମମି?
ମୁଁ ବସିକି ସେମାନଙ୍କ ସ ମୋ ଯେଉଁ ପିସି ମାନଙ୍କ ସାଙ୍ଗରେ କଥା ହେଉଛନ୍ତି ବସିକି
ହଁ ଆଉ ଭାଇ ଭିଉନି କଣ କରିଛନ୍ତି।।
ମୋ ଭାଇ ବୁଲିବାକୁ ଯାଇଛି।।
ଓ ହୋ ଆଉ ତୁ କେବେ ଅଛନ୍ତି ଘରେ ବସିଛନ୍ତି।।
ହଁ।।
ହୁଁ ଆଉ କେବେ ବୁଲି ଆଉ କହୁଛି ବୁଲିବାକୁ ଯିବନୁ।।
ହୁଁ ମୁଁ ଭାବୁଛି ତ କୋଉଉଠି ବୁଲିବାକୁ ଯିବି ବାପା ମା ମା ସାଙ୍ଗରେ।। ତୁ କହୁନୁ କୋଉଠି ଯିବା ଯିବାରେ ଭଲ ଲାଗିବ।। ହୁଁ ୱାଟର ପାର୍କରେ ସେଟା ବହୁତ ବଢିଆ ଜାଗା ସେ ଦେଖିଲେ ବହୁତ ଭଳିଆ ଲାଗେ ସେଟା କେତେ ପଇସା ନଉଛି ଯିବା ପାଇଁ
ମୁଁ ଜାଣିନି ମୁଁ ଯାଇିନି
ହଁ।।
ଆଉ
ଆଁ ଆଁ ମୁଁ ଗୋଟେ କାହାଣୀ କହିବି ଶୁଣିବୁ ତ୍ୱ? ମୁଁ ଆଜି ଶୋଇଥିଲି ସେ କାହାଣୀଟା ହୁଁ ଶୋଇଥିଲି ମୋର ସ୍ୱପ୍ନ ଆସିଲା ମାନେ ଗୋଟିଏ ରାଜ ର ସାତଟା ଝିଅ ଥିଲେ। ସାତଟା ଝିଅ ଥିଲେ ମାନେ ସବୁ ବହୁତ ଡିଫରେଣ୍ଟ ଝିଅ ସବୁ। ଗୋଟିଏ କୁ ବହୁତ ଯା ଡ୍ରେସ ପସନ୍ଦ ଆଉ ଗୋଟେ କୁ ସିଙ୍ଗିଙ୍ଗ ପସନ୍ଦ ଆଉ ଗୋଟେ ଝିଅକୁ ଅ ମାନେ ସବୁ ଖାଲି ନେ କ୍ଳେସ କାନଫୁ ଫୁଲ ଏଇ ସବୁ ପସନ୍ଦ ଆଉ ଯୋଉ ଆ ଆଉ ଯୋଉ ଦି ତିନିଟା ଝିଅ ଥିଲେ ମାନେ ତାଙ୍କ ସବୁ ଖାଲି ଫେସନ ଖାଲି ଫେସନ କରିବେ। ସେ ମାନେ ଝିଅ ଟା ଗୋଟେ ରାଜକୁମାର ଆସିଲା। ତାଙ୍କୁ ଦେଖିବା ପାଇଁ ମାନେ କିଏ ସବୁଠାରୁ ଭଲ ସେଇ ଝିଅକୁ ବାହାହେବ ଆଉ ଯୋଉ ସାନ ଝିଅ ଟା ଥିଲା ସିଏ ବହୁତ ଭ ଭଲ ମାନେ ସି ଯାଦା ଡ୍ରେସ୍ ପାଇଁ ମାନେ ପସନ୍ଦ ନୁହେଁ ତାକୁ ଯାହା ଡ୍ରେସ କି କାନ ଫୁଲ କି ସିଙ୍ଗିଙ୍ଗ ତାକୁ କିଛି କିଛି ପସନ୍ଦ ନୁହେଁ ମାନେ ସିଏ ତାର ଗୋଟାଏ ପପି ଥିଲା ପିଙ୍କି ତାଙ୍କଗୋଟେ କ୍ୟାଟ ଥିଲା ତାସଙ୍ଗରେ ସେ ସବୁବେଳେ ଖେଳେ ବୁଲେ ତାଙ୍କ ମାନେ ଗଛ ଲତା ମାନେ ଯାଇକି ପାଣି ଦିଏ। ତାପରେ ତାପରେ ରାଜା ଆସିଲା। ଆ ରାଜା ଯବେ ମାନେ ଆ ଆସିକି ଦେଖିଲା ମାନେ ସେଇ ଝିଅ ଟା ତାର ସବୁଠାରୁ ଭଲ ଝିଅ ଟା ଥିଲେ। ରାଜକୁମାର ଆସିଲା। ମାନେ ସେ ବିବାହ ହେବା ପାଇଁ ତ ତାକୁ ଯାଇକି ଦେଖିଲା ମାନେ ସବୁ ଝିଅଙ୍କୁ ଏ ପାଖକୁ ଯିଲା ସିଏ ମାନେ ଦେଖିଲା ଏ ଗୋଟିଏ ଝିଅ ଖାଲି ଡ୍ରେସ୍ ପାଇଁ ତାକୁ ଛାଡିଦେଲା ଗୋ ଗୋଟିଏ ଝିଅ ଖାଲି ଗୀତ ପାଇଁ ତାକୁ ବେଶି ଛାଡିଦଲା ଆଉ ଯୋଉ ଥିଲା। ସେ ଖାଲି ନେକଲେସ ସବୁ ତାକୁ ବି ସାରିଦେଲେ ମାନେ ସଵାର୍ଥ
ହୁଁ ଛୋଟ ଯଝିଏ ତାକୁ ଭଲ ଇଏ କ
ହଁ ଯୋଉ ସାନ ଝିଅର ଥିଲା ତାକୁ ଦେଖି ଦେଖିକି ସି ବହୁତ ପସନ୍ଦ କଲା ସେ ଯେବେ ରାଜା ଦେଖିଲେ ମାନେ ସାନ ଝିଅକୁ ପସନ୍ଦ କରିଦେଲା ସେ ବହୁତ ଧୁମଧାମ ରେ ତାଙ୍କ ବିବାହ କରିଥିଲେ। ବହୁତ ଧୁମଧାମ ତାଙ୍କ ବା ହେଇଗଲେ ପରେ ସେ ବାହା ହେଇଗଲା କାହାଣୀ ସରିଲା।
ଆଉ ଆଉ
ଆଉ ତୁ ଗୋଟେ କାହାଣୀ ବୋଲ଼
ମୁଁ ମୁଁ ଦେଖିଥିଲି। ଆ ଗୋଟେ ଆମ୍ବ ଗଛରୁ ଆମ୍ବ ପଡିଲା। ତାପରେ ଗୋଟେ ଝିଅ ନାଇଁ। କି ତାକୁ ତା ଗାଈକୁ ଦେଇଦେଲା।
ସେ ଆମ୍ୱ ଖଟା ଥିଲା କି ମିଠା ଥିଲା।
ମିଠା ଲା ତାକୁ ଗାଇ। କୁ ଖଟା ଲାଗିଲା ତାପରେ ଏଁ ଗାଈ ଖଟା ଲାଗିବାରୁ ତା ଦାନ୍ତ ଗୁଡାକ ଆମ ଖଟା ଇଏ ହେଇଗଲା। ତାପରେ ତାଙ୍କ ଘର ଯୋଉ ମାଲିକ ଥିଲେ। ତାଙ୍କୁ ଆ ତା ଦାନ୍। ତା ଧିଏରେ ଲୁଣ ଘଷିଲେ ତାକୁ ଭ ଇଏ ହେଲା ଭଲ ଲାଗିଲା ତାପରେ ତାର ମାନେ ଦେହ ଟିକେ ଖରାପ ହେଇଗଲା ମାନେ ସେ ଏ। ଟିକେ ଆମ୍ବ ଟା ଅଧିକା। ହଁ। ତାର ଆଗରୁ କିଛି ହେଇ ଥି। ଥିଲା ନାକଣ ସେ ଆମ୍ବ ଖାଇ। କି ତାର ଦେହ ଖରାପ ହେଇଗଲା ତାପରେ ସିଏ ତାକୁ ଡକ୍ଟର କୁ ଦେଖ। ଦେଖେଇଲେ ଡ଼କ୍ଟର କଇଲେ। ତାର ସେ ମାନେ। ଉଁ ଗ୍ୟାସ। ଭଢିଆ ଆମର ଯେମ ତୀ ହଏନା। କରା ଭିସେ ତାର ବି ସେମିତି ହେଇଗଲା।
ମାନେ ତାର ବହୁତ ଦେହ ଖରାପ ହେଇଥିଲା।
ହଁ ତାପରେ ତାକୁ ମେଡିସିନ ଗୁଡା ଦେଲା ଇଞ୍ଜେକ୍ସନ। ଦେଲେ ତାକୁ ତ ତାର ଟିକେ ଭଲ ହେଇଗଲା।
ଓ ଆଜି ସକାଳେ କଣ ଖାଇଥିଲୁ।
ଆଜି ସକାଳେ ରୁଟ ରୁଟି ଭଜା ତୁ କଣ ଖାଇଥିଲୁ?
ମୁଁ ଘୁଗ୍ନୀ ଖାଇଥିଲି।
ଓହୋ ଆଉ। ଆଉ କଲେଜ ଯାଇନଥିଲୁ କି?
ନା ନା କଲେଜ ଯାଇନି ତୁ ଯାଇଥିଲୁ।
ହଁ ଯାଇଥିଲି।
ଆଉ କେମିତି ଲାଗିଲା କଲେଜ ରେ।
ଭଲ ଲାଗିଲା କ୍ଲାସ ହେଲା ମଜା କଲୁ ସବୁ କଲୁ।
ହଁ।
ହଁ ଆଉ
ସେଟା କହିନାହାନ୍ତି ମୁତ ଜାଣିନି?
ଫିଷ୍ଟି ହେଲେ କରିବୁ?
ଦେଖିବି ଘରେ ପଚାରିବି କଣ କଣ କହିବି? ଯେବେ କରିବି
ହୁଁ।
ଆଉ ଆଉ ତ ସବୁ ଭଲ ଅଛି
କଣ କଣ କରିଲୁ କୁହ?
ଆଜି ଆଜି ସକାଳେ ଉଠିଲି ଉ ତା ଘର ସଫା କଲି ଡ୍ରେସ୍ ସବୁ ଇଏ କଲି ତାକୁ ଶୁଖି ଛବିଶ ସବୁ କାଲି ତା ପରେ ଖାଇଲି। ତାପରେ କଲେଜ ଗଲୁ କଲେଜ ବସ। ଦୁଟା ବଡେ ଖାଇଲି ତାପରେ ତୋ ସହିତ ବସିକି କଥା ହଉଛି ଆଉ କଣ କରିବି। ଆଉ ତୁୁ କଣ କଣ କଲୁ?
ମୁଁ ଆଜି ଯାଇଥିଲି। ମୁଁ ଆଜି ଯାଇଥିଲି ମୋ ପିଇସି ଘରକୁ ସବୁବେଳେ ସକାଳେ ଉଠ ମୁହ ଧୋଇିଲ ମୁହାଁ ଦେଇକି ପିସି କ ଗଲି ବାପା ସାଙ୍ଗରେ ପିସି କହଗଲେ ପି ବହୁତ ଜିନିଷ ତିଆରି କରିଥିଲେ ମାଛ ତରକାରୀ ଚିକେନ ତରକାରୀ ଆଉ ବିରିୟାନୀ ଏଇ ସବୁ ତିଆରି କରିଥିଲେ ଆମେ ଖାଇଲୁ। ଖାଇକି ତାଙ୍କ ଆମ୍ବ ଗଛ ଥିଲା ସେ ଏଠି ଗଲୁ ଆମେ ବୁଲିଲୁ ଦେଖିଲୁ ତାଙ୍କ ଆମ ଗଛ ଏତେ ସାରା ଥିଲା ଆଉ ଏ ସେ ଆମ୍ବ ସବୁ ପଡିଥିଲା ଆମେ ଉଠେଇକି ନେଇକି ଆସିଲୁ ଉଠେଇକି ନେଇକି ଆସିକି ସବୁ ରଖିଦେଲୁ ଆମ ଘରକୁ ନେଇକି ଆସିଲୁ ଆମେ ସବୁ ଖାଇଲୁ ସେଟା ବହୁତ ମଜା ଆସିଲା ସେ ତାପରେ ମୁଁ ଆସିକି ଆଉ ମୁଁ ଟ୍ୟୁସନ ପଢଉଛି। ଟି ଟ୍ୟୁସନ୍ ପିଲାମାନେ ଆସିଲେ ବେ ତାଙ୍କୁ ପଳେଇଲି ଟ୍ୟୁସନ।
ଆଉହଁ ଆଉ ଆଉ ମୁଁ ବି ଏବେ ଯିବାର ଅଛି ମାମୁଁ ଘରକୁ ଯିବି ଏଠିକି ବୁଲିବା ପାଇଁ କେତେ ଦିନ ହେଲା ଯାଇନଥିଲୁ ତ ଆଜି ଯିବୁ ବୁଲିିବାଲିକି ଆସିବୁ। ଆଉ ରଜ ପାଇଁ ସବୁ ନେଇକି ଆସ ଆସିବୁ ଦେଖେ ଯେବେ ସଞ୍ଜ ହେଇଯିବ ତ ରହିଯିବ କାଲି ସକାଡେ ଆସିବୁ ଆଉ।
ହଁ ମୁଁ ଯାଇକି ରହିବି ଗୋଟେ ସପ୍ତାହ ପୁରା ରହିବି ମୁଁ ଯାଇକି କି ମୋ ନାନୀ ମାନେ ଆଈ ଘରେ ଯାଇକି ପୁରା ରହିବି।
ଆଜି ପା ତାପରେ କଲେଜ ସବୁ ଖୋଲା ଅଛି ତ ଏତେ ଦିନ ରହିପାରିବିନି ସେଥିପାଇଁ ଆଜି ଯିବୁ ପଳେଇ ଆସିବୁ ନହଲେ।
ହୁଁ। କଲେଜରେ ଫିଷ୍ଟି ଷ୍ଟାର୍ଟ ହବ ଫିର୍ ଆମେ ଯି ଆସିଯିବୁ କଲେରେ ଫିଷ୍ଟୀ କରିବୁ। ସବୁ ସାଙ୍ଗମାନେ ଆସିବେ ମଜା ଆସି ଆସିବ ଦେଖିକି
ହଁ ସାଙ୍ଗମାନେ ନ ହଉ ହଁ ସାଙ୍ଗମାନେ ଏ ତୁ ଆସି ଆଜି ଗଲୁନି ତୁ କଲେଜରେ ଏତେ ମଜା ଆସିଲାନି ତୁ ଗଲେ ମଜା ଆସିବ।
ହଁ ଆଜି ସବୁ ସାଙ୍ଗ ଆସିଥିଲେ ଆମର
ହଁ ଖାଲି ତୁ ଯାଇ ନଥିଲୁ
ହୁଁ। ତମେ ସବୁ ଆଜି କଣ କଣ ଆକ୍ଟିଭି ସବୁ କଲୁ।
କି ଅଟି ଭିଟି ସକଲୁ ନା ତ ଆମେ ସେ ବସିକି ଗପିଲୁ ତାପରେ କ୍ଲାସ କଲେ କ୍ କଲୁ କହିଲେ ଏ ଏମତି ଏମ ହବ ଏ ବିଷୟରେ କଥା ସବୁ ହେଲା।
ହଉ। ଆଉ ଏକ୍ସାମ୍ ବି ଫିରବି ଷ୍ଟାର୍ଟ ହେବ କେବେ ସେଟା ବି ଜାଣିନଥିବୁ।
ନା ସାର୍ କହିଲେ ତମର ନୋଟିସ୍ ଦିଆଯିବ, ଇଣ୍ଟରନାଲ୍ ପାଇଁ ସେ ଯୋଉ ଫର୍ମ ଗୋଟେ ଅନଲାଇନରେ ଏ କରିବ ସେଇଟା ଗୁଡା କରିବ ସ ସବୁ।
ହୁଁ ହୁଁ।
ସାର୍ କହିଲେ କହିବେ।
ହଉ।
ହୁଁ ଆଉ କଣ କହୁଛୁ କହ?
ମୁଁ ତ କହୁଛି ଆଁ ଆମେ ସମସ୍ତେ ସାଙ୍ଗମାନେ ଗୋଟେ ଟ୍ରିପ୍ ତିଆରି କରିବା ସେଠାକୁ ଯି
ହଁ ଚାଲୁନ, ଚାଲୁନ।
ହୁଁ
କେବେ ଇଏ କରିବେ କହୁନ?
ଆମେ ଦେଖିବା ସବୁ ସାଙ୍ଗ ମିଶିଗଲେ କେବେ ଟ୍ରିପଟା ତିଆରି କରିବା ଦେଖିବା।
ଏ ଗରମ ଦିନଟା ଯାଉ ବର୍ଷାଟା ଟିକେ ଅଳ୍ପ ଅଳ୍ପ ହଉଥିଲେ ଯିବା। ଆର ମାସକୁୁ ରଜ ସରୁ।
ଯିବା ପିକନିକ୍ କରିବା ଆଉ କଣ।
ହୁଁ ରଜଟେ, ହୁଁ ରଜଟି। ସରୁ ତାପରେ ଦେଖିବା ନହେଲେ
ହୁଁ
ହଁ ଆଉ କଣ କହୁଛୁ?
ରଜ ପାଇଁ କଣ ଡ୍ରେସ୍ ଆଣିବୁ ସି ସେଟାବି ଦେଇ ଦେଖେଇବୁ ମତେ ଫୋଟୋ ଖିଚିକି
ହଁ ଦେଇଦେବି ମୁଁ ଆଣିନି ଦେଖିବି କାଲି ନହେଲେ ପହରଦିନ ଯିବି ବି ତ ରଜ ଆର ସପ୍ତାହରେ ଅଛି। ଦେଖିକି ଆଣିବା। କୋଉଦିନ ଗୋଟେ।
ଯେବେ ଆସିବୁ ମୁଁ ଦେଖିଦେବି ଆଉ କଣ।
ହଁ ନଲେ ପିନ୍ଧିଲେ। ଦେଖିଦବୁନି ଫଟୋ କଣ ଦେବି।
ହୁଁଉଉ
ଆଉ ତମ ଘର, ହଁ ଦେଖି। ଯିବୁ ନା । କଣ ଘରେ ରହିକି କଣ? କରିିବୁ ରଜରେ।
ହଁଅଅ ରଜରେ ନ ବୁଲିଲେ କେ ମଜା ଆସିବନି।
ଉଁ ଘରେ ରହିକି କଣ ମଜା, ମୁଁ ବୁଲିଲେ ମଜା ଆସିବ ସାଙ୍ଗ ସହିତ, ବନ୍ଧୁବାନ୍ଧବ ଘରକୁ ଗଲେ